କଣ କରୁଛ?
ଏଇ-ଇ-ଇ ଛାତ ଉପରେ ବସିଛି।
ହଁ ନେଟୱର୍କ ପାଉନଥିଲା ତମର।
ନା ବା ଆଜି ଦିନ ସାରା ଟୋଟାଲ ଗୋଟେ ରୁ-ଉ-ଉ-ଉ ପାଞ୍ଚଟା। ପର୍ଯ୍ୟନ୍ତ ଟୋଟାଲ ନେଟୱାର୍କ ନଥିଲା।
ହଁ ଏଇଟା ମାଇକ୍ ବାଜୁଛି କୋଉଠି ଗୋଟେ।
ଏଇ ତଳେ ଠାକୁରଙ୍କ ପାଖରେ ଛୁଆ ବଜୁଛନ୍ତି ତ। ସୁବୁଚିକି?
ହଁ ଶୁବୁଛି। ମୁଁ କହିଲି କି ଠାକୁର କି ଏବେ?
ଠାକୁର ନୁହେ ମାନେ ଆମ ତାରିଣୀ ମନ୍ଦିର ଅଛି ସେଇଠି ପିଲା ଗୁଡା ଙ୍କ ବକ୍ସ୍ ନେଇକି ବଜଉଛନ୍ତି ତାଙ୍କର ଗୋଟେ ଖୁସି। ସେ ସବୁଦିନ ହୁଁ-ଉ-ଉ-ଉ।
ଭଲ ଲାଗେ ଏମତି
ହଁ-ଅ-ଅ-ଅ।
ଟିଉସନ କରୁଥିଲ?
ହଁ-ଅ-ଅ ଏଇ ଘରେ ଅଛି। ମୁଁ କରେ ସେ ସାଢେ ଛଅଟା ରୁ ଆଠଟା ସାଢେ ଆଠଟା ଏମିତି କରେ।
ହୁଁ।
ଏଇ ଆଜି ପିଲା ଗୁଡା ଟିକେ ଲେଟେ ରେ ଆସିଲେ ସାତଟା ପରେ ତ ସେଥିପାଇଁ ଟିକେ ଲେଟ୍ ପର୍ଯ୍ୟନ୍ତ ପଢେଇଲି ଆଉ।
ହଁ ହଁ।
ତମେ କଣ କରୁଛ?
ମୁଁ କଣି ଡଉଟିରେ ଆସିଲି। ବସି ଧୋଇ ହେଇକି ଆସିକି। ଏଇ ଖାଇ ଦେଇକି ଫୋନ୍ ଦେଖୁଥିଲି ଆଉ।
ଓହୋ। ଡିୟୁଟି ରୁ ସନ୍ଧ୍ୟା ବେଳେ ଯାଇକି ସରୁଚି ନା।
ହୁଁ ଛଅଟା ସାଢେ ଛଅଟାରେ ସରୁଚି। ମୁଁ ଟିକେ ଯାଇ ଯାଇଥିଲି ତ ଟିକେ ମାର୍କେଟ ଗଲି। ଟିକେ ପରିବା ନେଇକି ଆସିଲି ଲେଟ୍ ହେଲା। ଏ ଆସିକି ଧୋଇ ହେଇକି ବସିଛି। ପରେ ଏଇଗୁଡା ଟିକେ ଫୋନ ଦେଖିବୁ।
କେତେଟା ବେଳେ ଯାଉଚ ଡ୍ୟୁଟି?
ଡ୍ୟୁଟି ଯାଉଚି ଏଇ ଦଶଟା ରୁ ଛଅଟା ଦଶ୍ ପନ୍ଦର ଭଳିଆ ରହୁଚୁ ତାପରେ ପଳେଇ ଆସୁଚୁ ଆଉ। ଏତିକି ଟାଇମ୍।
ହୁଁ ଆଉ ମଝିରେ ବ୍ରେକ୍ ନାଇଁ?
ହଁ ଅଛି ଦିଟା ରୁ ତିନିଟା ପର୍ଯ୍ୟନ୍ତ। କିନ୍ତୁ ଆମେ ପୁରା ବ୍ରେକ୍ ନେଇକି ଏକାଥରେ ଚାରିଟା କରିଦୋଉଚୁ। କାମ ଆରମ୍ଭ କରୁଛେ କଲାବେଳେ ହେଇଯାଇଚି ସାଢେ ଚାରିଟା।
ଓହୋ ହୋ। ଭଲ ଆଉ। ହଁ ଫୁଣି କଲେଜ୍ ଖୋଲିଲେ କଣ କର?
ନା କଲେଜ୍ ମୋର୍ ସଇଲାଣି ପା। ମୋର୍ ଆଉ କଲେଜ୍ ନାହିଁ। ପ୍ଲସ ଥ୍ରି ସରଚି। ଏବେ ଘରେ ବସିଥିଲି ହେଥିପାଇଁ ହୁଁ ପ୍ଲସ ଥ୍ରୀ ସରିଯାଇଚି। କଲେଜ ଯାଇଥିଲେ। ହଉ ଏଆଡେ କଣ ରହିଥାନ୍ତି। ସେଆଡେ ପାଠ ପଢା ଆମର ପର ସେପଟ ହେଇଯିବ ଇଆଡେ କାମ ଧ୍ୟାନ ଦେଲେ ହବନି। କଲେଜ ସଇଲା ପରେ।
ତା ପରେ ତାପରେ କିଛି ପ୍ଲାନିଂ କରିଚ ନା ପଢାପଢି ପାଇଁ ନା ଏଇ
ହଁ ମୁଁ ଏଇ ଡିଷ୍ଟାନ୍ସ ରେ ପିଜି କରଥିଲି। ସେଟା ବି ଚାଲିଛି। ଚାଲିଚି ଆଉ ଏବେ ଏଇଟି ରହିକି ଆଉ ଏଇ ଯୋଉ ଆରେଇ ଫାରେଇ ସବୁ ବାହାରିଚି। ସେଇଥି ପାଇଁ ଟିକେ ପ୍ରିପେୟାର ପଢୁନି ତ ହେଲେ ପକେଇକି ଟିକେ ଏଗଜାମ୍ ଫେଗଜାମ୍ ଦେଇଦିଏ ଏଇଭଳିଆ ଆଉ। ପଢିବା ସିନା ଗୋଟେ କଣ ଗୋଟେ ବିଶ୍ଵାସ୍ ହବ। ହଁ ମୁଁ ପାଇମି ଏମିତି ଗୋଟେ କିଛି ରହିବ। ସ୍ୟାଡୁ ଆସିଲା ବେଳୁ ଆଉ ଟୋଟାଲି ପଢିବାକୁ ଇଚ୍ଛା
ଇଚ୍ଛା ହବନି। ଟିକେ ଲାଗିବ ଥକା ଥକା।
ହୁଁ ମାନେ କିଛି ନ କର ଖାଲି ବସିଲା ବେଳକୁ ବି ବାହାରୁକୁ ଯାଇ ସିଏ ବି ବହୁତ୍ ଥକା ଲାଗୁଚି। ତାପରେ କାମ କୋଉ ଦିନ କେମିତି ପଡୁଚି। ହୁଁ।
ମାନେ କୁଆଡେ ଗଲେ ବି ଟିକେ ହ୍ୟାଲୋ।
କୁଆଡେ ଟିକେ ଗଲେ ବି ଯଦି ପଳେଇ ଆସିବ। ସିଏ ବି ଥକା ଥକା ଲାଗିବ ପୁରା। ଜମା ଭଲ ଲାଗିବନି।
କଣ ପାଇଁ କେଇଆଣି ଖାଲି ବସି ହଁ ଶୁଭୁଚି ମତେ ଶୁଭୁଚି। ହାଲୋ।
କୁହ ହଁ କୁହ। ହଁ ହଁ ହଁ ସୁୁବିଲା ଏବେ।
ମୁଁ କହିଲି ଖାଲି କୋଟେ ବସିକି ଗଲେ ବି ସେ ଥକା ଲାଗେ। ଯୁଆଡେ ବି ଯାଇଥାଅ। ରଜରେ କୁଆଡେ ଯାଇଥିଲ?
ରଜରେ ଯାଇନି କୁଆଡେ। ଫାଷ୍ଟେ ମାନେ ପ୍ରଥମ ରଜ ଦିନ ଆମର ଥିଲା ଯୋଉ ଇଏ, ବ୍ୟାଚ୍ ଫିଷ୍ଟ୍ ଥିଲା। ତ ଯାଇକି ସେଇଠି ଟିକେ ମଜା ମସ୍ତ ମସ୍ତି କରିକି ଆସିଲୁ ସନ୍ ପୁରା ସନ୍ଧ୍ୟାବେଳେ। ତାପରେ ସେଇ ଦିନଟା ଯାହା ମଜା ମସ୍ତି ହେଇଚି, ତାପରେ ଦି ଦିନ ଟୋଟାଲ୍ ଘରୁ କୁଆଡେ ଯାଇନି।
ହୁଁ ଉଁ।
ତମେ ବୁଲାବୁଲି କରିଥିଲ?
ହଁ, ଆମେ ମୁଁ ଫାଷ୍ଟେ ରଜଟା ଡିୟୁଟି ପଳେଇଥିଲି। ଆଉ ଆଉ ଦିଟା ରଜରେ ବୁଲିଛେ, ଆମ ଏପଟେ ଟିକେ।
ଅ ହ।
ସେଇଆ ଆଉ। ହଁ ଡ୍ରେସ୍ କରିଥିଲେ।
ହୁଁ ହୁଁ। ବୁଲିବାକୁ ଭଲ ଲାଗେ?
ହଁ ଭଲ ଲାଗେ, ଟିକେ ଖରା ପାଇଁ ଟିକେ ବେଶୀ ବାଧେ, ଆଉ ନହେଲେ ବୁଲିବାକୁ ଭଲ ଲାଗେ। ଭଲ ଲାଗେ ବୁଲିଆକୁ, ମାନେ ହଉଛି ଟିକେ ଜାଗା ଫାଗା ଦେଖିବାକୁ ଏଇ ସବୁ ଜିନିଷ ଭଲ ଲାଗିବ। ଏ ଯେମତି ଟିକେ ଗଛ ଫଛ ଥିବ, ପାହାଡ ଏରିଆ ଏଇଭଳିଆ ଜାଗା ଗୁଡ଼ା ଭାରି ପସନ୍ଦ, ବଢିଆ ଲାଗେ। ହଁ ବହୁତ ସୁନ୍ଦର ଲାଗେ। ଆରେ ଖରାଟା ବି ରଜରେ ହେଲାନି କି, ତା ପୂର୍ବୁରୁ ବଢିଆ ପାଗ ଦେଇଥିଲା ଦେଖିଲା ବେଳକୁ ରଜରେ ଖରା ହେଲ ଲା। ମାନେ ଲାଷ୍ଟ ରଜଟା ତ ବର୍ଷା ହେଲା। ଏ ସବୁ
ଦିନ
ମାନେ ପାଗଟା ଠିକ୍ ଠାକ୍ ଥିଲା, ଠିକ୍ ଠାକ୍ ଥିଲା।
ହଁ। ପ୍ରଥମ ରଜ ଦିନ ବହୁତ ମାନେ ଯୋଉ ସନ୍ଧ୍ୟାବେଳେ ବର୍ଷା ହେଲାନି, ତମର ସେପଟେ ହେଇଛି?
ସନ୍ଧ୍ୟାବେଳେ ଯୋଉ ଫାଷ୍ଟ ହଁ ହେଇଛି ହେଇଛି ଆମ ଆଡେ, ଅଳ୍ପ ଅଳ୍ପ।
ଫାଷ୍ଟ ରଜରେ ଟୋଟାଲ ମାନେ ଏତେ ବର୍ଷା ହେଇଛି ଯେ, ଟୋଟାଲି ସାଢ଼େ ପାଞ୍ଚଟାରୁ ଆମେ ଫିଷ୍ଟରୁ ପଳେଇ ଆସିଲୁ ପାଞ୍ଚଟା ମାନେ ବର୍ଷା ଉଠ ଉଠେଇଥିଲା ବୋଲି ଡିସ୍ ଫିସ୍ ମାଜିଲୁନି କି ପୁଅ ପିଲା ବସିଥିଲେ ଆମକୁ ଡିସ୍ ମାଜିବେ ହେଲା। କହିଲେ ତମେ ସବୁ କାରଣ ପୁଅ ପିଲା ସବୁ
ଆଉ ଗୋଟେ କେବେ ଦେଖିକି ଫିଷ୍ଟ କରିଥାନ୍ତ ନା। ହୁଁ ହୁଁ, ଶୁଭୁଛି।
ତ ଯୋଉ ପୁଅ ପିଲା ସବୁ ରୋଷେଇ କଲେ ନା ଆଉ ସିଏ ସେ କରିଥାନ୍ତେ, ଆମକୁ ଗେଲରେ ଟିକେ କହୁଥିଲେ ତମେ ସବୁ କରିବ, ଇଏ କରିବ, ତଥାପି ଆମେ ହେଲ୍ପ କରି ଚୁ, ତାଙ୍କୁ ସାହାଯ୍ୟ କରୁଛୁ ସବୁଥିରେ ଏ ସେ କିନ୍ତୁ ରୋଷେଇଟା ପୁରା ତାଙ୍କ ଦାୟିତ୍ୱ ଥିଲା, ସବୁ ତାଙ୍କ ଦାୟିତ୍ୱ। ଅଣା ଆମେ ଖାଲି ଗଲୁ, କଣ ଟିକେ କଟାକଟି କରିଦେଲୁ, ଖାଇଲୁ ପିଇଲୁ, ଫଟୋ ଉଠେଇଲୁ, ମଜା କଲୁ ଆସିଲୁ। ଲାଷ୍ଟ ବେଳକୁ ବସିଥିଲେ ଆମେ ସବୁ କଲୁ, ତମେ ତମକୁ ଡିସ୍ ମାଜିବ। ମୁଁ କହିଲି ଭାଇ, ଆଜି ରଜ ଯାହା କରୁଚ କର ଆମକୁ ଡିସ୍ ମଜାନା। ପ୍ରଥମ ରଜରେ କିଏ ରଜରେ ଝିଅ ପିଲା ଝିଅ ପିଲା ରଜ କାମ କରିବା କଥା ନୁହେଁ ତ ଆମେ ସେମାନେ କହୁଛନ୍ତି କି, ଆଉ ଭଲ ଚାଲାକ ପଡ଼ିଲ ଆଉ। ରଜରେ କାମ କରିବନି ବୋଲି ଗୋଟେ ବାହାନା ଦେଖେଇଦେଲ। ଏଥର ଏଥର ଯୋଉ ଦିନ ଫିଷ୍ଟ କରାଯିବ, ରଜରେ କରାଯିବନେହିଁ। ବାକି ଆଉ ସବୁ ଦିନ କରାଯିବ ସବୁ ଦାୟିତ୍ଵ ତମେ ନବ ଝିଅ ପିଲା। ତ ଲାଷ୍ଟ ବେଳକୁ ବର୍ଷା ବହୁତ ଜୋରରେ ଉଠେଇଲା ତାପରେ ଆମେ କରୁଥିଲୁ ନା ଗାଁରେ ଗୋଟେ ବଣରେ କରୁଥିଲୁ। ଆମ୍ବ ବଗିଚା ଗୋଟେ ଥିଲା। ତ ସେଠି ଆଉ କିଛି ଜାଗା ନଥିଲା ରହିବାକୁ, ତ ଆଉ ବାକି ଲୋକ କିଛି ଯାଉଥିଲେ ବିଲରୁ। ସେମାନେ କହିଲେ ତମେମାନେ ପଳା ସେମାନେ ଗୋଟେ ଯୋଉ ଗାଡି ନେଇକି ଯାଇଥିଲେ ପୁଅ ପିଲା ବକ୍ସ। ବି ନେଇଥିଲେ ବଜେଇବା ପାଇଁ ତ ତ ସେ ଗାଡିରେ ସେମାନେ ପଳେଇ ଆସିବେ। ଆମେ କେମିତି ଆସିବୁ, ଆମେ ସେଥିପାଇଁ ବର୍ଷା ପୁରା ଜୋରରେ ଉଠେଇଥିଲା ସେଥିଲାଗି ପଳେଇ ଆସିଲୁ। ସେମାନେ ତାଙ୍କର ରହିକି ବର୍ଷା ଛାଡିଲା, ସେ ଡିଶ ଫିସ୍ ମାଜିକି ରାତି ଆଠଟା ସାଢେ ଆଠଟା ରେ ଆସିଲେ, ଆସିକି ଗ୍ରୁପ ରେ ମେସେଜ କରୁଛନ୍ତି। ମାନେ ଆ ପରେ ଯେବେ ଫିଷ୍ଟ ହବ ତମେମାନେ ସବୁ ଯାକ ଦାୟିତ୍ଵ ନବ ସବୁ ଡିସ୍ ଫିସ। ମାଜିବ ଯାହା କରିବ ତମେ ସବୁ କରିବ ଆମେ କିଛି କରିବୁନି ଆଉ।
ହୁଁ ସେଟା ଗୋଟେ ଖୁସି। ପୁଅ ଛୁଆମାନେ ଫିଟଷ୍ଟ ଫିଷ୍ଟ ହେଲେ ସେ ମନା କରନ୍ତି କିନ୍ତୁ ସବୁ କାମ ପ୍ରାୟ କରିଦିଅନ୍ତି ହିଁ।
ହଁ ପୁଅ ପିଲାଙ୍କ ସାଙ୍ଗରେ କଲେ ବା ଏଇଟା ଗୋଟେ ଲାଭ କି ମାନେ ଝିଅ ପିଲାଙ୍କୁ କିଛି କରିବାକୁ ପଡିବନି ସଉଦା ପତ୍ର ସେମାନେ ନେଇ ଆସିବେ ଯିଏ ମାନେ ଜିନିଷ ପ ତ୍ର ଯୋଗାଡ଼ ସବୁ ସେମାନେ କରିଦେବେ। ଝିଅ ପିଲା ଆମେ କିଛି ବି କରୁନେ।
ହଁ ଏମିତି ରୋଷେଇ ବି ସେମାନେ କରିଦେବେ ପିଆଜ ପିଆଜ କଟା କଟି ସବୁ କରିଦେବେ। ଆମର ବି ହୁଏ ଯୋଉ ସେମାନେ ସବୁ କରି ଦିଅନ୍ତି।
ହଁ ଆମର ବି ତ ସବୁ ଟୋଟାଲ୍ ଗୋଟେ ଛୁଆ କହିଲା ମୁଁ ରୋଷେଇ କରିବି ତାପରେ ଆମେ ବି ପଚ ପଚାରିଦେଲୁ ରୋଷେଇ କିଏ କରିବ ଗୋଟେ ପିଲାଟା କହିଲା। କହିଲା ମୁଁ କରିଦେବି‌ ତାପରେ ସିଏ ଏକା କରିବ କି ତାକୁ ସମସ୍ତେ ହେଲ୍ପ କଲେ। ନାଁ ଜିନିଷ ପତ୍ର ନେଇକି ତାକୁ ଦେଇଦେଲେ। ସେ ସବୁ କଲା ଆଉ ଚୁଲିରେ କିଏ ଚୁଲି ଲଗେଇଦେଲା। କିଏ ସେପଟେ ଜାଳ ଜାଳିବ‌। କିଏ ଏପଟେ ରୋଷେଇ କରିବା ଏମିତି ସବୁ ମିଶିକି ମଜା ମସ୍ତି କରିକି। ଭିଡିଓ ବନେଇକି କରିଥିଲୁ ଆଉ।
ହୁଁ। ସେତେବେଳେ ଆଉ ଗୋଟେ କେବେ ସିନା କରିଥାନ୍ତ ଏଟା ରଜ କୁ ରଜ ହେଇଥାନ୍ତା ସେଟା ଆଉ ଗୋଟେ ଦିନ ମାନେ ଗୋଟେ ଖୁସି ଲାଗିିଥାନ୍ତା ହଁ ଆଗକୁ ଗୋଟେ ବ୍ୟାଚ୍ ଫିସ୍ଟ ଆସୁଛି। ଭଲ ଲାଗିଥାନ୍ତା।
ହଁ। ହଁ ଯେ ଏଇ ଟାଇମ ଟା କଣ କହିଲ ସମସ୍ତେ ଟିକେ ପିଲା ଗୁଡା ବାହାରେ ରହୁଛନ୍ତି ନା।
ଏଇ ଟାଇମ ରେ ଛୁଟ ଟି ମିଳେ ନା ପିଲାଙ୍କର। ତ ଏଇ ଟାଇମରେ ସମସ୍ତେ ଘରକୁ ଆସିଥିଲେ ସମସ୍ତେ ପ୍ରାୟ ଆସିଥିଲେ।
ତ ସେଥିଲାଗି ଏଇ ଟାଇମ। ଟା ବୋଧେ ମାନେ ଗୋଟିଏ ବର୍ଷକ ଭିତରେ ଏଇ ରଜ ଟାଇମ ଟା ଗୋଟେ ଟାଇମ୍ କି ଯେଉଁମାନେ କି ସମସ୍ତେ ଘରେ ଥାଆନ୍ତି। ତ ସେଥିଲାଗି ରଜ ଟା ବି ଫାଷ୍ଟ ରଜ ଟା ବାର ଥିଲା ଗୋଟେ। ଦେଖିକି ଆମର ଫେବୃଆରୀ ମାସରୁୁ ହେଇଯାଇଥିଲା କି ମାନେ ପୁ୍ଅପିଲା କହିଦେଇଥିଲେ କି ଡିସେମ୍ବର ମାସରେ ଯୋଉ ନୂଆ ବର୍ଷ ବେଳକୁ। ଗୋଟେ ଫିସ୍ଟ ଆମର ପ୍ଲାନିଂ ହେଇଥିଲା ‌ତ ସେତେବେଳେ। ପିଲା କିଛି ଘରେ ନଥିଲେ ଆଉ ଏମିତି କିଛି ପିଲା ମନା କଲେ। ତ ପୁଅ ପିଲା ଖାଲି କରି ଦେଇଥିଲେ‌ ଝିଅ ପିଲା କରିପାରି ନଥିଲେ। ଦି ତିନି ଜଣ ମନା କରିଦେଲେ ଆଉ ତିନି ଚାରି ଜଣ କଣ କରିବେ ସେଥିପାଇଁ ମନା କରିଦେଇଥିଲେ। ତ ସେଇ ଫେବୃଆାରୀ ମାସରେ ଗୋଟେ ଯୋଉ ଆମର ବାହାଘର ଥିଲା ଗୋଟେ ସେଇଥିରେ ସବୁ ପୁଅ ପିଲା ଗୁଡା ଆସି ଥିଲେ‌ କହିଲେ ତମେ ଝିଅ ପିଲା ସବୁ ବେଳେ ମନା କରୁଛ। ଏଇଥର ରଜରେ ଯଦି ମନା କଲ ଆଉ ତମ ସହିତ କେବେ ଫିଷ୍ଟ କରିବୁନି।
ହୁଁ ହୁଁ।
ଆମେ ଆମକୁ ଯେହେତୁ କହିଥିଲେ ରଜରେ ଫିଷ୍ଟ କରିବା ତ ଆମ କର୍ତ୍ତବ୍ୟ ହେଲେ ଆମେ ଫାଷ୍ଟ ସୋଆମ ଆଡ଼ୁ କଥା ହେଇକି ତାଙ୍କୁ ଜଣେଇଲୁ କି ରଜରେ ଫିଷ୍ଟ କରିବା ତ ସେମାନେ ସବୁ ତାଙ୍କର ପୁଅ ପିଲା ପୁଅ ପିଲା ରଜରେ କୁଆଡ଼େ ନାହିଁ କୁଆଡ଼େ ଆମ କ୍ଲାସ୍ ପୁଅ ପିଲା ମିଶିକି ସବୁ ପଳାନ୍ତି ତା ତାଙ୍କର ଗୋଟେ ଗ୍ୟାଙ୍ଗ ଅଛି। ସିଏ କୋଉ କେଉଁଝର ରାମଯଲ ହଁ ହୁଁ। ବୁଲାବୁଲି କରିବାକୁ ପଳାନ୍ତି ସେମାନେ କଣ କଲେ ନା ଆ ଆମ ପାଇଁ ଫିଷ୍ଟ କଥା କହିଲୁ ଯେମିତି ଫାଷ୍ଟ ରଜ ଟା ମାନେ କ୍ୟାନସଲେ କରିଦେଲେ। ଫାଷ୍ଟ ରଜ ଟା ଫିଷ୍ଟ୍ କଲୁ ସେକେଣ୍ଡ ରଜ ଥାଡ଼େ ରଜ ଗଲେ ବୁଲିବାକୁ।
ହଉ ତମେ ଏବେ କଲ କରିଥିଲ।
ହଉ ହଉ।
ହଁ।